ହାଲୋ।
ହଁ କୁହନ୍ତୁ।
ହଁ।
କେମିତି ଅଛନ୍ତି।
ଭଲ ଅଛି।
ହୁଁ।
ଆଉ ତମ ଭାଇ ଭାଉଜ କଁ ବାହାରେ ରୋହୁଚନ୍ତି ହାଇଦ୍ରାବାଦରେ।
ହଁ ହଁ।
ସମସେ।
ହଁ ହଁ।
ଶାଶୁ ଶଶୁର ସବୁ।
ତାଙ୍କ ଶାଶୁ ଶଶୁର ନୁହଁ ସେଇ ଦି ଜଣ ରୋହୁଚନ୍ତି।
ହୁଁ ଭଲରେ ଅଛନ୍ତି ନା ନାଇଁ।
ମୁଁ କହିପାରିବିନି ଏଠି ଯେତୋବେଳେ ଥିଲେ ତ ଖରାପ ରେ ଥିଲେ ସେଠି କଥା କହିପାରିବି ନା ହିଁ।
ହୁଁ। ଆଉ
ଆଉ ତମ ଘରେ ସମସ୍ତେ କେମିତି ଅଛନ୍ତି।
ହଁ।
ଆଁ
କଣ ହେଲା।
ତମ ଘରେ ସମସ୍ତେ କେମିତି ଅଛନ୍ତି। ତମ ବାଘର କେବେ ହୋଉଚି।
ସମସ୍ତେ ଭଲରେ ଅଛନ୍ତି।
ଆଉ ତମ ବାଘର କେବେ।
ମୋ ବାଘର ଏବେ ହବନି।
ଆଉ କେବେ?
ହବନି, ଭାଙ୍ଗି ଯିବ।
ହୁଁ।
ବାହାଘର ଭାଙ୍ଗିଯିବ, ହବନି।
କଣ ପାଇଁ?
ହଁ, ଇମିତି ସବୁ ଅଛି ଆଉ, ପ୍ରବ୍ଲମ ସବୁ
ହଁ।
ହ୍ୟାଲୋଁ।
ଆଉ, ଆଉ ତମ ହଜ୍ ଏନ୍ଜେବେ କୋଉଠି ବାହାରେ ନା ଘରେ?
ହୁଁ, ବାହାରେ ଅଛନ୍ତି।
ଆଚ୍ଛା, ଆଚ୍ଛା। ଘରେ
ଆଉ ତମର କଣ ଖବର! ତମ ବାହାଘର କେବେ?
ଆମ ବାହାଘର ଆର ବର୍ଷରେ।
ମାଁ ହଜ୍ ବେଣ୍ଡ ପାଖକୁ କଲ୍ କରୁଛନ ନାଇଁ?
ହଁ।
କହୁଚ।
ହଁ।
ସବୁଦିନ ନା ମାସାରେ ଥରେ।
ସବୁଦିନ।
ହୁଁ, ଏବେ ସବୁଦିନ କ ଥା ହଉଛ। ହୁଁ। ଅଁ ଉ।
ଅଉ କ?
ହଁ, ସବୁ ଭଲ।
ତମ ଘରେ କୁକୁଡା ଅଛନ୍ତି ନା କଣ?
ହଁ, କୁକୁଡ଼ା ଅଛନ୍ତି ଗାଈ, ଛେଳି, ମେଣ୍ଢା ବିଲେଇ, କୁକୁର ସବୁ ଅଛନ୍ତି।
କେଇଟା ଗାଈ କେଇଟା?
ଆମର ପନ୍ଦର ଷୋହଳ ଟା ଗାଈ।
ଆଉ କୁକୁଡ଼ା?
କୁକୁଡ଼ା-ଆଁ ଦଶ ପନ୍ଦରଟା।
ଆଉଁ ତମର ଛେଳି କେଇଟା?
ଛେଳି ପାଞ୍ଚଟା, ଛଟା।
ଆ-ଆ-ଉଁ-ଉଁ ଅଁ -ଅଁ ଇଏ କୁକୁଟ, ବିଲେଇ
ବିଲେଇ ଗୋଟିଏ ଅଛି। କୁର ଦିଟା ଅଛନ୍ତି।
ଆଚ୍ଛା।
ହୁଁ, ତମ ଘରେ କିଛି ରହୁନ? ତମେ କିଛି ରଖୁନ?
ଏ ଆମର ଗୋଟେ ବିଲେଇ ଅଛି।
ହୁଁ, ଆଉ କିଛି ନାହିଁ?
ନାଇଁ।
ହୁଁ ଉ। ଆଁ ଓ।
ଆମ ଶାଶୁଘରେ ଅଛି ଗୁଇଟା। ଅଁ ଚାର୍ ଟା ଗାଈ, ଆଉ ଛେଳି। ବିଲେଇ ଦି ତିନିଟା।
ଯାଇକି ସେଠି- କରିବ ଆଉ। ଗାଈ ଗୋରୁ କରିବ ଆଉ ନା?
ହଁ ଗୋବର ଉଠେଇବି ଘଷି ପାରିବି।
ହୁଁ।
ହୁଁ।
ମୋ ଶାଶୁ ଘରେ
ହଁ।
ଏ ତମକୁ କହୁଚି ସେଠି କିଛି ନାହିଁ ଆଉ।
ହଁ ଶାଶୁଘରେ କିଛି ନାହିଁ?
ନାଁ।
ଭଲ ଆମର ଯେମିତି ଆମ
ବୁଲୁଛନ୍ତି।
ହଁ ବୁଲିଆ କଥା।
ହୁଁ।
ଆଉ କୁହନ୍ତୁ, କଣ କହୁଛନ୍ତି?
ତମ ଜେଜେବାପାର କଣ ଖବର?
ଉଁ?
ଜେଜେ ବାପାର କଣ ଖବର?
ହଁ ଜେଜେବାପା ଭଲ ଅଛନ୍ତି-ଆ- ଏବେ ଶୋଇକି ଉଠିଲେ, ଯାଇଥାନ୍ତି ବୁଲିବାକୁ ବାହାରେ ଟିକେ।
ଉଁ।
ହୁଁ। ବୁଲି ବାଲିିକି ସଂଧ୍ୟା ବେଳକୁ ଆସିବେ ଆଉ।
ହୁଁ। ମତେ ମନେ ରଖିଛନ୍ତି ତମ ଜେଜେ ବାପା?
ହଁ ସବୁ ମନେ ରଖିଚନ୍ତି।
ଉହୁଁ। ତମ୍ ଭାଇ ମ
ଉଁ?
ଭାଇ ତା ସେ ତୁ ବାହାର ହେଇଗଲା ଆଉ ତମକୁ କାଇଁ ମନେରଖିବ?
ହଁ ମନେ ଥିବ
ଉଁ?
ହଁ ହଁ।
ହଁ କଣ କହିଲେ?
ହଁ।
ଆଉ ତମ ଭଉଣୀର କଣ ଖବର? ଉଁ?
ହଁ କଣ କହିଲେ?
ଖବର ଭଉଣୀର।
ହଁ।
କି ଖବର?
ବଡ ଭଉଣୀର।
ହଁ, ଯାହାର ପିଲାଦିଟା ହେଇଛନ୍ତି।
ଅଁ। ହଁ ତାର ବି ଭଲ ତା ସ୍ଵାମୀ ଯାଇ ମାନେ ସେ ଚାକିରି ବାକିରି କରୁଛନ୍ତି ସେ ଭଲରେ ଅଛନ୍ତି ଆଉ
ଆଉ ତମ ଆ
କାହାର
ଯାର ବାଘର ହେଲା ତା ସାନଭାଇ ର କଣ ଖବର
ଏ ସେ ପୁରା ମଦଫଦ ପି ପୁରା ବୁଲଉଛି ଆଉ ହୁଁ
ସେ ତ ଏମିତି ନଥିଲା।
ସେ ଜାଣିଥିବ କାଇଁ ସେମିତି ହେଇଚି ସିଏ ଆମେ ସେମାନଙ୍କ ବିଷୟ ତ ଜାଣିନି, ଆଜ୍ଞା
ଫେଣ୍ କିଏ ଅଛନ୍ତି?
କହିପାରିବି ନାହିଁ ମୁଁ ଜାଣିନି ତା କଥା ତା ସେମାନଙ୍କ ସହିତ କଥାବାର୍ତ୍ତା କିଛି ବି ନାହିଁ
ହଁ ଆଉ ତାଙ୍କର କଣ ଖବର ଯୋଉ ରୋଡ ସେପଟେ ତାଙ୍କ ଘର ଦିଟା ଭାଇ ଯାଆଁଳା ଭାଇ
ହଁ ହଁ ସେମାନେ ବି ତାଙ୍କର ବି ଭଲ ତାଙ୍କ ପୁଅ ଗୋଟେ ହେଇଛି ଆଉ ହଁ ହୁଁ ସେ ତ ବାହାରେ ଅଛନ୍ତି ଆସି ନାହାନ୍ତି ତାଙ୍କ ପୁଅ ଟା ବହୁତ ସୁନ୍ଦର ହେଇଛି।
ହୁ
ପୁରା ତୋଫା ଗୋରା ଆଉ ଦେ ହଁ ଭଲ ନ ପାଇଲେ ପୁଣି ପୁଅ କେମିତି ହେଲା।
ଏମପି କଥା ତାହେଲେନା
ଆଜ୍ଞା
ଆ ତାଙ୍କ ସାନ ଭାଇ ଦେଖିଥିଲି କାଲି ପରଦିନ ମେଳାରେ
ହ ଶାନ ଆରେ ଆମ ଗାଁରେ ଜଣଙ୍କର ଡେଥ ହେଇଗଲା ଜାଣିଛ ହଁ
ତ
ଆହା ହୁ ସେଇ ଯୋଉ କଣ କହନ୍ତି ତାଙ୍କ ନାଁ ମୁଁ ଜାଣିନି ତାଙ୍କରି ବଡ଼ ପୁଅର ମୋ ବାପାଙ୍କର ସାଙ୍ଗ ସେ ହୁଁ ହୁଁ ନା ଆଉ
ଆଜ୍ଞା
ତମ ସା ଅ ଯୋଉ ରୋଡ ସେ ପଟେ ଘର ଅଛି।
ହଁ ତା ଖବର ମୁଁ କହି ପାରିବିନି ସେ ତାର ମୋର କେବେଠୁ ଦେଖା ହେଇନି ଆ ତା ଯୋଉ ବୟଫ୍ରେଣ୍ଡ ସେ ତାକୁ କୁଆଡେ ଛାଡୁନି ନିମାରେ
ଭଲ ଆଉ ଗୋଲାବୁଡ଼ି ଗଲା ବେଳେ ଆସିଲା ବେଳେ ଦେଖ ଯାଇଥିଲୁ
କୋଉ ଦିନ ଦେଖା ହେଇଥିଲା।
ତା ବୋଉ ତା ଭାଇ।
ଆଛା ଆଚ୍ଛା। ଦେଖା ହେଇଥିଲା ତମର।
ଟିଆ ଯାଇଛି।
ଆଜି ଚାଲୁନ ଯିବା ବୁଲି।
କୋଉଠିକି।
ନେମାଳ ଦୋକାନ ଅଛି।
ଆଛା ହଉ ମୁଁ ରଖୁଚି।
କଣ କାମ ଅଛି କି।
ହଁ ହଁ।